ଏବେ ମୋ ପଢାପଢି ଚାଲିଛି।
ପଢାପଢି ଚାଲିଛି।
ହଁ ଆପଣଙ୍କର?
ହୁଁ ଏବେ ଆମର ବି ତ ପଢ଼ାପଢ଼ି ଚାଲିଛି ଆଉ
ହଁ ହଁ କୋଉଥିରେ ପଡୁଛୁ?
ପ୍ଲସ ଥ୍ରୀ ସରିଲାଣି ଏବେ କମ୍ପିଟେଟିଭ ଲାଗି ଯାଉଛି ଏନ୍ତେ ଆଉ
ଅ ମାନେ କୋଚିଙ୍ଗ ନଉଛନ୍ତି ନା କଣ?
ନାଇଁ କୋଚିଙ୍ଗ ନୁହେଁ ରୁମରେ ରହି ପଢାପଢି ଆଉ
ଅ ରୁମ୍ ନେଇକିନା ମାନେ ଘରେ ରହିକି ପଢୁଛୁ ଆଉ
ହୁଁ ରୁମ ନେଇକି ରୁମରେ ରହି ପଢ଼ୁଛି ଆଉ
ହୁଁ ମାନେ ଏକ୍ସଟ୍ରା ରୁମ୍ ନେଇଯାଇଛ ତମେ?
ହଁ ଏକ୍ସଟ୍ରା ଆମେ କଟକରେ ରହୁଛୁ ନା।
ହଁ କେତେ ଜଣ ଅଛନ୍ତି?
ତିନଜଣ।
ହଁ ଆଉ ମୁଁ ବି ଆସି ଭୁବନେଶ୍ୱରରେ ରହିଛି ନା। ଗାଁରୁ ଆସିଛି ଭୁବନେଶ୍ୱର
ଆଚ୍ଛା।
ହଁ ଆଉ କୋଉଦି
ଆଜ୍ଞା। ଏ ଫରେଷ୍ଟ ଗାର୍ଡ ରାଇ ଅମିନ ତାପରେ ଲାଇ
ଆଜ୍ଞା ସେଣ୍ଟ୍ରାଲ ଗମେଣ୍ଟ ବୋଲି ଖାଲି ଗୋଟେ ପ୍ର ଓ ସିଆର ପି ଟା ପକଏନା ସେ ଆମ ରେଲୱେର ପୋଲିସଟା ବାସ୍ ଏତିକି ତାପରେ ଷ୍ଟେଟର ଓଡିଶା ପୋଲିସ ବାହାରେ ଏତିକି ଆଉ
ଆଚ୍ଛା ଆଚ୍ଛା ଏବେ ତ ବାହାରିବ ପୋଲିସଟା ବାହାରିବ ପିଓ ଭଙ୍ଗା ଆସିବ ଆଗକୁ ଆସ
ଆଜ୍ଞା ପୋଲିସ ଏ ସାଇ ପାଇଁ ବାହାରିିବ ଏବେ।
ଏ ସାଇ ଟା ବାହାରିବ କନଷ୍ଟେବଳଟା ବି ବାହାରିବ। ପିଓ ଆସୁଚି ଆଗକୁ ନୋଟିସ ଆ ଆସିବ ଆଉ।
ତାପରେ ଏବେ ବି ଆରାଇ ଅମିନର ଆନ୍ସର କି ବାହାରିଗଲେ ଆଉ ଥରେ ପୁଣି ସାଙ୍ଗେ ସାଙ୍ଗେ ପୁଣି ଆପ୍ଲାଏ କରିଦବ କାରଣ ପ୍ରତି ପ୍ରତି ଇଅର ଆରାଇ ଅମିନ ଫରେଷ୍ଟଗାର୍ଡରେ ବାହାରୁଛି।
ଅ ଆରାଇ ଦେଇଥିଲେ ଏଥରକ ଏକ୍ସାମ ଦେଇଥିଲା ଆରାଇ ଟା
ନା ମୁଁ ଭାଇ ମୁଁ ଡେଟ୍ ଦିନ ପକେଇଲି ତାପରେ ଶୋଇ ପଇଲି କହିଲି ହଁ ତ ପକେଇବି ମାନେ ଅଧା ଆପିଲ୍ କରିଛି ଆଉ ଦି ତିନିଟା ଷ୍ଟେପ୍ ଅଛି ଛାଡି ଦେଇଛି ଆଉ ବି ମନେ ନାହିଁ ବି ମୁଁ କଦ ହଁ ମୁଁ ତ ପକେଇଛି ଆଉ। ଆଣ ମୁଁ ମନେ ଅଛି ହଁ ପକେଇଛି ଯେତବେଳେ ମୁଁ ଆଡମିଟ କାର୍ଡ ବାହାର କରିବାକୁ ଯାଉଛି ସେତେବେଳେ ସେଇ ମାନେ ଯେତିକିରୁ ମୁଁ ଯେତିକିରୁ ଛାଡିଛି ସେତିକି ଡାଇରେକ୍ଟ୍ ଆଇଲା କି ମୁଁ ତ ପୁଲ ପକେଇନି ପୁରା ସକ୍ସେସଫୁଲି ଆପ୍ଲାଏ ହେଇନି। ଏମିତି ମୋର ହେଇଯାଇଛି ଆଉ ମୋର ଏ ମନେ ନାହିଁ ଆଉ ପକେଇଲିନି ଆଉ।
ହ ଅ
ତା ପାଇଁ ଆଉ କମ୍ପୁଟର କମ୍ପୁଟର ଦୋକାନରେ ପାଖରେ ନିଜେ ସେ ପକେଇ ଦେଇଥାନ୍ତା ତାପରେ ମୁଁ ନିଜେ ଆପ୍ଲାଏ କଲିନା ଲାପଟପ କମ୍ପୁଟରରେ
ହୁଁ ନିଜେ ଆପ୍ଲାଏ ବସେ ତ ପକେଇକି
ନା ନିଜେ ଦିନେ ଦିନେ ହେଇଯାଏ ମୁଁ କହିଲି ତ ମୁଁ ପକେଇବି ଅଧାରେ ଛାଡି ଦେଇ ଯାଏ ଖାଇକି ପକେଇବି ଆଉ। ଖାଇକି ଶୋଇପଡିଇଲି ଆଉ
ହଁ ଲାଷ୍ଟ ଆଡୁ ଯେତେବେଳେ ଫର୍ମ ସବୁବେଳେ ଫାଷ୍ଟ ଲାଷ୍ଟ କୁ ରହିଲେ କଣ କି ନେଟୱର୍କ ଇସୁ।
ହଁ ନେଟୱାର୍କ ଟିକେ ଇସୁ ହୁଏ।
ସମସ୍ତଙ୍କର ଲକ୍ଷ୍ୟ କଣ କହିଲ ଲାଷ୍ଟ ଆଡେ ଆମେ ପକେଇବୁ। ଲାଷ୍ଟ ଆଡ଼କୁ ନେଟୱାର୍କ ବହୁତ ଇସୁ ମାନେ ପୁରା ଚାଲିବନି ଫାଷ୍ଟ କିଏ ପକାଉନାହାନ୍ତି ସାଙ୍ଗେ ସାଙ୍ଗେ ପୁରା ପୁରା ଘାାଇଁ ଘାଇଁ ପଡିବ କିନ୍ତୁ ମଝି ମାନେ ତାର ଲାଷ୍ଟ ଟେ ତ ଦଶ ଦିନ ପାଞ୍ଚ ଦିନ ଉପରୁ ଯୋଉମାନେ ପକେ ସେ ସହଜରେ ନେଟ୍ ଓପନ ହିଁ ହଉନି।
ସାଇଟ ସ୍ଲୋ ରହିବ ଟିକେ ଆମର।
ହୁଁ ଫର୍ମ ବାହାର ହଁ
ରଜ କେମିତି ପାଳନ କଲେ?
ଆଜ୍ଞା।
ରଜ ରଜ।
ହଁ ରଜ ତ ଯାଇଥିଲି ଗାଁକୁ ଯାଇଥିଲି ସେଠି ଦଶ ଦିନି ଛୁଟି ଛୁଟି ଦେଇକି ପଳେଇଥିଲି ଆଉ ଗାଁରେ ଆମର ରଜ ରା ହଉଛି ମହୋତ୍ସବ ପଡୁଛି।
ଆଜ୍ଞା କୋଉଠିକି?
ଆମର କୁହୁଡିରେ ହଉଚି।
କୁହୁଡି ଟା କୋଉ କରେ ଯୋଉ ଆମର ଭୁବନେଶ୍ଵର କୁହୁଡି ବୋଲି ନା କଣ
ନାଇଁ ନାଇଁ ଆମର ବାରା ଲାଇନ ଘର ବାରା ଲାଇନ ପଟ ମୁଁ ଭୁବନେଶ୍ୱର ରହୁଛି।
ନାଇଁ ଡିଷ୍ଟିକି କୋଉଠି ଡିଷ୍ଟିକି କୋଉଠି?
ଡିଷ୍ଟିକି ଖୋର୍ଦ୍ଧା ରେ ଯିବ ନା।
ହଁ ହଁ ବୁଝିଲି ବୁଝିଲି।
ନାଇଁ ଆଜି ମୁଁ ଯାଇଥିଲି ମୋ ବସଷ୍ଟାଣ୍ଡ କୁ ମାନେ ପର ଦିନ ଜଣେ ଆଣ୍ଟି ମତେ ପଚାରୁଥିଲେ କି ବାବା କୁହୁଡି କି ବସ କୋଉ ପଟେ ଆସିବ ମୋ ବସ ଯାଏନା ସିଆଡେ
ହଁ।
ତାପରେ ମୁଁ ଜାଣିଛି ସେ ଟିକେ ଏମିତି ଶୁଣିଥିଲି କୁହୁଡ଼ି ବୋଲି ଗୋଟେ ଅଛି ବାରଙ୍ଗ ଲାଇନ ନା
ହୁଁ।
ମୁଁ କହିଲି ହଁ ଆଣ୍ଟି କରେ ସିଏ ମାନେ ମୁଁ କହିଥିଲି ଅଲଗା ରୁଟରେ ମୁଁ ହଁ ଯୋଉ ମୋ ବସ ଯାଏ ଢେଙ୍କାନଳ ଲାଇନ ବୋଲି ଧବଳେଶ୍ବର ମନ୍ଦିର ଆଡେ। ମୁଁ ସେଇ ରୁଟରେ ବଇଛି ସେ ଆଣ୍ଟି ଆସି ମୋ ପାଖରେ ବସିଲେ ଆଉ ତାପରେ ଆଣ୍ଟି ମତେ କହିଲେ ପୁଅ ଏଇଆଡେ ଯାଉଛି ଏଇ ବସ୍ ଟା ବେ ଆଣ୍ଟି ଆପଣ କୁଆଡେ ଯିବେକି ନା ମୁଁ ଯିବି ଏକର ବାରଙ୍ଗ ଲାଇନି ବୋଲି ବାରଙ୍ଗ ଲାଇି ଏ ଏକର ବସ୍ ଷ୍ଟାଣ୍ଡ କୁ ଯାନ୍ତୁଭରି।
ଆଛା ଆଛା ହଁ କୋଉଠି ଆମର ଏମତି ପଞ୍ଚାୟତରେ ନା କୋଉଠି ଗ୍ରାମର ନା କୋଉଠି ଯ ବି କେତେ ଏରିଆ ରହୁଛି
ଆଜ୍ଞା ଆଜ୍ଞା। ଆପଣ କଣ ନା ପଢାପଢି କରୁଛନ୍ତି?
ଆଜ୍ଞା।
କଣ ପଢା ପଢି ଏଇନା ଚାଲିଛି।
ହଁ ପଢାପଢି ଚାଲିଚି ଆଉ।
ହଁ।
ହଁ।
ଆଉ କେବେ?
ହୁଁ କଣ କହିଲ ଭାଇ? ହ୍ୟାଲୋ।
ନନ୍ଦନକାନନ ବୁଲି ଯାଇଛନ୍ତି।
ହଁ ନନ୍ଦନକାନନ ଦୁଇଥର ଯାଇଛୁ ଏଇ ବର୍ଷ ତ ଯାଇଥିଲୁ ନନ୍ଦନକାନନ ଆଉ।
ହଉ ନନ୍ଦନକାନନ ଭାଇ କଉଟା ଭଲ ଲାଗେ? ଆମର ବାଘ ନା ସିଂହ ନା ଆମର
ସ ତ ଆଭେଲେବୁଲ। କଣ ଅଛି ନା ବାଘ। ବାଘ ପୁରା ଆଭେଲେ ବୁଲୁ ବାଘକୁ ସିହଁ ତ ଯୁଆଡେ ନଜର ପକେଇବା ପୁରା ଆଭେଲେବୁଲୁ।
ମୋ ମତରେ ଆମର ହଁ ଜାଣିବା କଥା ନନ୍ଦନ ବି କଣ ଗୋଟେ କ୍ରୋକୋଡାଇଲ। ତାପରେ ଗୋଟେ ଡଲଫିନ ଆଣନ୍ତେ ସକାଳ ବି କରନ୍ତି ଲୋକ ଦେଖନ୍ତେ ନା।
ଅହ ଅଛି କ୍ରୋକଡାଇଲି ଅଛି।
କ୍ରୋକଡାଇଲ ତ ଅଛି ହଁ କୋକଡାଇଲ୍ ଅଛି କହିଲେ କ୍ରୋକଡାଇଲ୍ ଆମର ଆଣନ୍ତି ଇଏ ନା। ହଁ ଯୋଉରା ନିଆ ଛଡ ଆମର କଣ? ଡାରଗନ ଗୋଟେ ଆଣନ୍ତେ ସମସ୍ତେ ଡାରଗନ ଦେଖନ୍ତେ ତାପ ତା ଆମର ଯୋଉ ମଣିଷଙ୍କୁ ଉଠେଇନାହାନ୍ତିଇଟା କିଏ ପକ୍ଷୀ ସେ ଯୋଉ ବଡ ବଡ ତାଙ୍କର
ହଁ ହ ଶାଗୁଣା ଅଛି ନା।
ଶାଗୁଣା ଏମିତି ତ ଆମ ଦେଖିବାକୁ ପାଉନୁ।
ନାଇଁ ଶାଗୁଣା ସେ ଭିତରେ ଅ ଶାଗୁଣ ହଁ ନନ୍ଦନକାନନ ଭିତରେ ଅଛି ଛଅଟା ନା ସାତଟା କଣ ଶାଗୁଣା ଅଛି।
ବଡ ବଡ ଯୋଉ ଆମର ସେଟା ମଣିଷଙ୍କୁ ଟେକି ନିଅନ୍ତି ତ।
ମଣିଷ ସେଇଭଳିଆ ବଡ ଟାନ ପକ୍ଷୀ ଆଉ ଆ ଶାଗୁଣା ଅଛି। ଏମୁ ପକ୍ଷୀ ଅଛି ଓଟୋ ପକ୍ଷୀ ଅଛି।
ନାଇଁ ମୁଁ ଶୁଣିଛି ଆମ ଜେଜେବାପାଙ୍କଠୁ ଯେ ମାନେ ତାଙ୍କ କାଳରେ ସେ କୁହନ୍ତି ଯେ ମଣିଷ ସେତେବେଳେ ଯୋଉ ଆମର ଅଛି। ହଁ ଡେଥ ପରେ ମଣିଷଙ୍କୁ ସେତେବେଳେ ଡରରେ ପ୍ରତିପଦ ଦେଲେ ବି ଯଉ ଅଛନ୍ତି ଆମର ବାରା। କି ଗଣ୍ଡା ହେରା ତାଡିତୁଡାକି ଖାଇଦିଅନ୍ତି ସିଏ ଯୋ ଖାଇପାରିବେ ସିଏ ଆସନ୍ତି ଯୋଉ ପକ୍ଷୀ ସେ ସେ ସବୁକୁ ଟିକ କି ନେଇ ଯା
ହଁ ସେ ସେମାନେ ପୁରା ଖାଇଦି ତାଙ୍କର ତାଙ୍କର ବେକ ଲମ୍ବା। ତାଙ୍କ ବେକ୍ କରୁଛୁ ରୋଷିଏ ପୁରା ଭିଡି ଖାଇଥା ମାନେ ଯାହା ବଳିକି ଯାଇଥିବ ଖାଦ୍ୟ ତାଙ୍କର ସବୁ ସେ ଖାଇଦେବେ। ସେ କିଛି ଛାଡିନି ଏ ଏଠି ଶାଗୁନା ନନ୍ଦନ କାନନ ରେ ଛଅଟାନେ କେତେଟା ଅଛି। ଅ ଛଅଟା ହଁ ଛଅଟା ଖଣ୍ଡେ ଅଛି। ତାପରେ ରେ ଏମୁ ପକ୍ଷୀ ଅଛି ଓଟୋ ପକ୍ଷୀ। ଇଏ ନାହିଁ। କଣ କହିଲ ଜେବ୍ରା ମୁଁ ଦେଖିନି। ଜେବ୍ରା ନାହିଁ ତୁ
ଆଛା, ଆ ଭାଇ ତମ ଗୋଟେ ସବୁ କୋଉ ଋତୁରା ଭଲ ଲାଗେ।
ଋତୁ ଖରାକୁ ଛାଡିଦେଲା ଆଉ ସବୁ ଭଲ।
ଖରା କୁ ଛାଡିଦେଲେ ସବୁ ଭଲ।
ଖରାକୁ ଛାଡ଼ିଦେଲେ ସବୁ ଭଲ
ରହୁ ସାର ଦେଲେ ଇବ ବର୍ଷାୁ ଋତୁ ଟା ବି ଟିକେ ମାନେ ଖରାପ ଲାଗେ କାରଣ -ବର୍ଷା ଋତୁରେ ହଉ ବର୍ଷା ମନା ନାହିଁ କିନ୍ତୁ ଯୋଉ ଭଳିଆ କାଳ ବୈଶାଖୀ ହେଇଯାଇ ଚଡ଼ଚଡ଼ି ଛାଡି ଦଉଛି
ହଁ ସିଏ ବର୍ଷା କୋଉ ସବୁବେଳେ ହଉଛି? ବର୍ଷା ଚାରି, ପାଞ୍ଚ ଦିନ, ଦଶ ଦିନ ପରେ ହବ। ଆଉ ଯେତେବେଳେ ହଉଛି ଦି ତିନ ତିନ ଦିନ, ହଁ କିନ୍ତୁ
ରେ କଣ ଚାଷ ହୁଏ ଭଲ?
ନାଇଁ ଆମର ଆଡେ ଚାଷ କିଛି ନାହିଁ, ଆମର ଅ ନାହିଁ ବିଲ ନାହିଁ। ଚାଷ କରିବାକୁ
ଏରିଆରେ କିଛି ହୁଏନି ଫସଲ ବାର
ହଁ ସେ ପରା ଆମର ଧାନ ଚାଷ ଖାଲି ହୁଏ।
ସେଟା ଧାନ ଚାଷ ତ ସବୁଆଡେ ହୁଏ ଆଉ
ହଁ ଆ କାଁଇ ଚାଷ କରନ୍ତି ଆମର କଣ ଗଲେ ସେପଟେ କୁହୁଡି ପଟେ ଟିକେ ପାଣି ଟିକେ ଅଭାବ ରହୁଛି ବୁଝିଲ କି? ଖରାଦିନେ ଆମ ନାଇଁ ଚାଷ ପାଇଁ କଣ, ପିଇବାକୁ ପାଣି ମିଳୁନି। ମାନେ ଆମ ହଁ କୁଉଡିରେ ପାଣି ପୁରା ଖରା ଦିନ ହେଲେ ପୁଅ ଆମର ସବୁ କୂଅ ଖୋଳେଇ ଦିବ ଖରାଦିନ ପାଣି ଶୁଖିଯିବା ଆମେ ପାଣି ବୋହିକି ଆଣିବୁ ଅନ୍ୟ ସାହି ମାନଙ୍କରୁ, ନହେଲେ କଳରୁ ପାଣି ବୋହିକି ଆଣିବୁ ତଳିବା ପାଇଁ ମାନେ ଚଳିଆକୁ ବି କୂଅ ରେ ପାଣି ରହେନି, ମାନେ ଶୁଖିଯିବ ଖରା ଦିନ ହେଲେ
ବର୍ଷା
ଯଦି ବର୍ଷା ନ ହୁଏ, ଟାଇମରେ ଯଦି ନହବ କୂଅ ଶୁଖିଯିବ। ହେଇଟି ଏଥର ମ ରଜକୁ ଦଶ ଦିନ ଯାଇଥିଲୁ। ଆଉ ଗାଡି ଧରିବୁ, ପାଣି ବୋହିକି ଆଣିବୁ, ଅନ୍ୟ ସାଇରୁୁ ପାଣି ବୋହିକି ଆଣିବୁ। ଆ ଡବା ଫବା ଲୋଡ କରିବୁ, ଦିନେ ଦି ଦିନ ଗଲା ପରେ ପୁଣିଥରେ ଆଣିବୁ, ଏମିତିଆ କରିବୁ, କଣ କରିବୁ
ହଁ।
ଆ ପାଣି ଅଭାବ, ଆଉ ଚାଷ କଣ ହବ? ପାଣି ତ ପିଇବାକୁ ମିଳୁନି।
ନାଇଁ ବର୍ଷା ଦିନରେ ହୁଏନି
ଆଉ ବର୍ଷା ଦିନରେ ହୁଏ।
ବର୍ଷା ଦିନେ ସବୁଆଡେ କାରଣ, ବର୍ଷା ଦିନ ହେଲା ମାନେ ସବୁଆଡେ ଧାନ ଚାଷଟା ହୁଏ ନା।
ଆଉ ଖରା ଦିନରେ ଚାଷ ପାଣି ଯଦି ଆଭେଲେବୁଲ ରହିବ ତାହେଲେ ଚାଷ କରିବାରେ କିଛି ପ୍ରୋବ୍ଲେମ ହବନି। ଆଉ ମେନ୍ ତ ପାଣି ନା ଗଛକୁ ପାଣି ହିଁ ଦରକାର।
ଆଛା।
ପାଣି ନହେଲେ ତ କିଛି କରିହବନି।
ଆଉ ବାରବାଟୀ ଖେଳ ଷ୍ଟାଡିୟମକୁ ଆଇନି କେବେ ଦେଖି ଆଉ ଖେଳ ଅ
ବାରବାଟୀ ଷ୍ଟାଡିୟମ ପାଖରେ ହିଁ ମୁଁ ରହୁଛି।
ଏବେ
ହଁ ଏବେ ଏଇ ଷ୍ଟାଡିୟମ ପାଖରେ ମୁଁ ରୁମ ନେଇକି ରହୁଛି।
ଏବେ ତ
ହଁ ଅଁ
ହଉ ଖେଳ ଦେଖିନାହାନ୍ତି କେବେ?
ଭାଇଁ ମୁଁ ତ ଏଠେ ମାସେ ହେଲା ଆସିକି ଅଛି ଏଠି ଆଉ
ମୁଁ ତ ଏଇନା ଛାତ ଉପରେ ବଇଚି, ବାର ବାଟି ଯିବ ମୋର ଯୋଉ ଲାଇଟ ପଡେନି, ଯୋଉଟା ଖୁଣ୍ଟ ଫୋଲ ହେଇନି କି?
ହଁ।
ସେ ଲାଇଟ୍ ପାଇଁ ଦେଖାଯାଉଛି ପଛପଟ ଟା ବିନା କଲର୍ ବାଲା ରଙ୍ଗ ହେଇନି।
ହଁ।
ସେଇଟା ମୋତେ ପୁରା ନା ଟୋଟାଲ୍ ଦେଖାଯାଉଛି।
ଆଚ୍ଛା।
ତାପରେ ସେକରେ ଆମର ନେଳିଆ ଦିସା ତାଇଁ। କିଏ ଯେ ଯୋଉ ବସୁଧା ଟାଙ୍କି।
ଆପଣ କଟକରେ କେତେ ମାସ ହେଲା ଆସିିକି ଅଛନ୍ତି?
ମୁଁ କଟକରେ ରହିଲିଣି ଦୁଇ ହଜାର ବାଇଶି ରୁ। ବାଇଶି ନା ହଁ ବାଇଶି ଏ ଏକୋଇଶି ରୁ ରହିଲିଣି। ଆଉ ରୁମ୍ ନେଇକି ଅଛି ଆଉ। ହୋ ହୋ।
ହଉ।
ହଁ।